ହାଲୋ।
ହୁଁ କଣ କରୁଛୁ?
କଣ କରିବି ମୁଁ ମୁଁ ଏବେ ଶୋଇଛି ତମେ।
ମୁଁ ଏଇ ଘରେ ବସିଥିଲି।
ବର୍ଷା ହଉଛି।
ହଁ ଆମରଆଡ଼େ ବର୍ଷା ହଉଛି ଏବେ।
ହୁଁ ବର୍ଷା ହଉଛି ଟିକେ ଲେଟ ହୁଁ ହଉଛି। ବର୍ଷା ହଉଛି ବୋଲି ନେଟ୍ ସ୍ଲୋ ହଉଛି। ଖାଇ ସାରିଲଣି?
ହଁ ଖାଇ ସାରିଲିଣି। ହଁ ମୁଁ ଖାଇ ସାରିଲିଣି।
କଣ ଖାଇଲ?
ଭାତ ଡାଲମା ଭଜା ଆଉ ହୁଁ କଣ ଚକଟା ହୁଏନି ଯୋଉ ପାଗ ବନାନ୍ତିନି ଟମାଟର ଆଉ ଖ ଟାର ଯଉ ଆମ୍ବୁଲ। ଆମ୍ବରେ ଯଉ ଆମ୍ବୁଲ ବନାନ୍ତି ଆଉ ଟମାଟ ଯଉ ଗୋଟେ ପାଗ ହୁଏ। ହୁଁ ତମେ?
ଭାତ ପୁରା ପଳେଇଥା ଦଳେ ମାନେ ହଉଛି ଖଟା ଜିନିଷ ମାନେ ଭାତ ତ ଛାଡ ବୋଧେ ମାନେ ଏତିକି ଜାଗାରେ ଏତେ ଭାତ
ହଁ ମତେ ବହୁତ ଭଲ ଲାଗେ ଖଟ
ଆମ୍ବୁଲଟା ବେଶୀ ବଢ଼ିଆ ଲାଗେ।
ହେ ଯୋଉ ଆମ୍ବୁଲ ବି ବହୁତ ଥାଏ ଗୁଡର ଥାଏ ଆଉ ଗୋଟେ ସାଧା ଟା ଥାଏ।
ହଁ ହଁ ହଁ ଦୀପ ଆମ୍ବୁଲ ଦୀପ୍ରକର ନୁହ ତିନି ଚାରି ପ୍ରକାରର ଅଛି। ଗୋଟେ ଲୁଣୀ ଥାଏ ଅ ହଉଛି ସେ
ଲୁଣିଆ ଲୁଣିଆ ଟିକେ ଟିକେ ଲାଗେ।
ମସ୍ ଲାଗେ ତା ଟେଷ୍ଟଟା ହାଁ।
ହଁ ତା ସହିତ ଯୋ ଚକଟା ପାଗ କରିବୁ ବ ମାନେ କୁହ ନା। ସେଇଟା ସେଗୁଡା ହିଁ ସେଇଠା ହିଁ ଶାନ୍ତି। ଖାସ କରି ପଖାଳରେ ତ କୁହନି ତା ଟେଷ୍ଟ ଅଲଗା।
ହୁଁ।
ମାନେ ଝିଅ ପିଲାଙ୍କୁ ଟିକେ ଖଟା ଚଟପଟା ରାଗୁଆ ଖାଇବା ଖାଇବାକୁ ବହୁତ ଭଲ ଲାଗେ ନାଇଁ।
ହଁ ସେଥିରେ ଟିକେ କଣ କି ଭାତ ଟିକେ ଅଧିକ ଯାଏ ନା। ଭାତ ଛାଡ କି ଖାଲି ସେଇ ଜିନିଷ ବି ଖାଇଦବୁ। ହୁଁ
ଖାଲି ସେଇ ଜିନିଷ ବି ହଁ ସେଇ ଗୁରା ବହୁତ ମତେ ଭଲ ଲାଗେ। ସେଇ ସବୁ ଜିନିଷ ଖାଇବାକୁ ବହୁତ ଭଲ
ଥିଲା ଆଗ ଅପେକ୍ଷା ଏବେ ଆଉରି କମିି ଗଲାଣି ଖାଇବା ଟା ସେଟା ଆଗରୁ ବହୁତ ଏବେ ବେଶୀ କରି ଫାଷ୍ଟ ଫୁଡ଼ ଖାଇବାରୁ
ହଁ। କିନ୍ତୁ ସେ ସବୁ ଭଲ ନୁହେଁ ଦେହ ପାଇଁ ତ ଭଲ ନୁହେଁ।
ନା ସେ
ଖାସ କରି ଯୋଉ ଖରା ଦିନରେ କଞ୍ଚା ଆମ୍ବ ମିଳେ।
ହୁଁ ହୁଁ।
ଜାମୁକୋଳି
ହୁଁ ଜାମୁକୋଳି ସିଜନ ତ ଏଇଟା ଏଇ ଟାଇମରେ ଜାମୁକୋଳି ଥାଏ ତମ ଆଡ଼େ
ଟିକେ ଲଙ୍କାଗୁଣ୍ଡ ଟିକେ ଲୁଣ ଗୋଳେଇକି ଖାଇବାର ମଜା ହିଁ ସବୁଠୁ ଭଲ ଅଲଗା।
ହୁଁ। ଆଉ ଏଇ ଯୋଉ ଖରା ଦିନେ ସେଇଟା ଯୋଉ ଚାରିଟା ବେଳ ଟାଇମ ସେଥିରେ ଆମ୍ବୁଲ ଝୋଳ ସେଟା ଖାଆନ୍ତିନି ଆଉ ଟିକେ ତେନ୍ତୁଲି ତେନ୍ତୁଲି ଜାଣିଚ ନା?
ତେନ୍ତୁଲି ଆଗ ଗୋଡେ ବନାନ୍ତି ବହୁତ ଭଲ ଲାଗେ।
ମାନେ କଣ କହିଲୁ ଖରାବେଳେ ଖାଇବା ସରିଯିବ।
ହଁ ଖରା ବେଳେ ଖାଇବା ଟା ସରିଗଲା ପରେ। ସେମାନେ ସମସ୍ତେ ମିଶିକି ଗୋଟେ ଜାଗାରେ ବସିଥିବ ଆଉ ସେଇଠି ଏମିତି ସବୁ ପାଗ ବନା ହଉଥିବ।
ହୁଁ ବଢିଆ ଲାଗେ ମୁ ଏ ଘରେ କୁହନ୍ତିି ନା ଶୋଇବା ପାଇଁ। ଭାଇବ୍ରେଡ ହଉଛି କି?
ହଁ ବଧେ।
ହୁଁ ମୁଁ ପାଇଁ ଅଛି।
ହଁ।
ଯୋଉ ଖରା ବେଳେ ଆଗରୁ କୁହନ୍ତି ଶୋଇବା ପାଇଁ ଖରା ଆଗରୁ ନିଦ ଲାଗନି ଏବେ କିନ୍ତୁ ଶୁ
ଆଖି ନିଦ ଲାଗନି କିନ୍ତୁ ଏବେ ବହୁତ ନିଦ ଲାଗୁଛି।
ହୁଁ ଆଗୁରୁ। କେତେ କୁହନ୍ତି ମା କହୁଥୁବ ବାପା କହୁଥିବେ ସମସ୍ତ କିନ୍ତୁ ଶୋଇବାକୁ ଇଚ୍ଛା ହଉନି। ସେଇ ଯୋଉ ନ ଶୁଇକି ମ
ଏବେ ଏତେ ଗରମ ଏତେ ଗରମରେ ତତେ ନିଦ ଲାଗୁଛି। ସେତେବେଳେ ପିଲା ଥିଲନା ସେତେବେଳେ ମୁ ମାନେ ଚାଲିଥାଏ କି ନାଇ ମୁ ଖରାବେଳେ ଶୋଇବିନି ଏଇଠିକି ଯିବି। ଆମ୍ବ ଆଣିବି କି ଯୋମୁ କୋଳି ଆଣିବି ଆଉ ମୁଁ ଖାଇବି। ନହେଲେ ସାଙ୍ଗ ମାନଙ୍କ ସହିତ ଯାଇକି ବୁଲିକି ଖେଳିବି। ତେଣିକି ସେ ଯେତେ ଖରା ହଉଛି ହଉଥାଉ।
ହୁଁ।
ଖରାଟା ଆମକୁ ଏତେ ଲାଗେନି କି ହଁ ଗରମ ହଉଛି ବୋଲିକି ଯେତେ ଗରମ ହେଲେ ବି।
ନା ନା ସେତେବେଳେ ଆମେ ଛୋଟ ଥିଲେ ନା। ସେତେବେଳେ ଆମେ ଛୋଟ ଲେ ଆମର ବେଶ କରି ସ୍କିନ୍ ଉପରେ ଏତେ କିଛି ଧା ଏବେ। ଏବେ ଖରା ପଳେଇଲା ବେଳୁ ସ୍କିନ୍ କଳା ପଡି ଯାଇଛି ସେଥିପାଇଁ ବେଶୀ ଟେନସନ ଲାଗୁଛି। ଆଗୁରୁ ଉ
କଳା ଅଧା ଧଳା ଦେଖାହଉଥିବ ହାତ ଅଧା କଳା ଅଧା ଧଳା।
ଏବେ ନା ନା ଖରାକୁ ପଳେଇମି କଳା ପଡିଯିମି ଫାର୍ଷ୍ଟ ଏଇଟା ହିଁ ଆସିଛି ମୁଣ୍ଡକୁ।
ଏଇରା ହିଁ ଆସୁଛି ଆଗେ ଦେଖ ହୋଲିରେ ଯେମିତି ଆମେ ଖେଳୁଥିଲେ। ଯେକୌଣସି ରଙ୍ଗ ସେତେବେଳେ ଆମେ ଖୋଜିକି ଏମିତି କିଛି ରଙ୍ଗ ଦେଉ ଯୋଉଟା କି। ମାସେ ଯାଏ ରହିବ ଛାଡିବନି। ତ ସେଥିରେ ଜଡା ତେଲ ମିଶା ମୁଣ୍ଡ ଫଟା ମିଶା ସେ କେତେ ଡଙ୍ଗରେ ଲଗଉଥିଲେ କିନ୍ତୁ ଏବେ କଣ କହୁଛେ ନା। ନା ନା ଆମେ ସେ ରାସାୟନିକ ରଙ୍ଗରେ ଆମେ ଖେଳିବାନି ହଁ। ରାସାୟନିକ ରଙ୍ଗରେ ଖେଳିବାନି ଆମ ଚର୍ମ ଖରାପ ହେଇଯିବ ଚର୍ମ ରୋଗ କିଛି ହବ। ଆମକୁ ବାସ୍ ଟିକେ ଟିକେ ହାଲ କେଇକି ଏବେ ଯୋଉ ଆସୁନି ରଙ୍ଗ ଗୁଡା ଗା ଜର ବିଟ୍ ରୁଟ ରେ ସବୁ ତିଆରି ହର୍ବାଲ ହ କଲରରେ ଟିକେ ଟିକେ ଲଗେଇ ଦିଏ ସେତିକି ହିଁ କାଫି।
ହୁଁ ହୁଁ କିନ୍ତୁ ଆଗ ଯଉ ମୁଣ୍ଡ ଗାଲ ପୁରା ଘଷି ଘଷି ଲାଲି ପଡିଯିବ କିନ୍ତୁ ସିଏ କଲର ଛାଡିବନି। ମାନେ କି ହୋଲି ଖେଳ ହୋଲି ପା।
ମୁଁ ତ ହୋଲି ମତେ ବହୁତ ଭଲ ଲାଗେ କି ହୋଲି ଖେଳିବାକୁ।
ଆ ମତେ ବି ଭଲ ଲାଗେ ଯେ କିନ୍ତୁ ତାପରେ ଗାଧେଇବା ରେ
ମାନେ ମୁଁ କଣ କରେ କହିଲ ଯଉ ହୋଲି ରେ ମୋ ପାଖରେ ଯଦି ମୁଣ୍ଡ ଫଟା ଥିବ ମୋ ପାଖରେ ଯାଇ କିଏ ବସିଥିବେ ତ ଚୁ ଚିପ୍ ଚିପି ତାକୁ ମୁଣ୍ଡ ଉପରେ ଢାଳିଲେ ବି ଚୁପ୍ କିିନା ପଳେଇ ଆସିବି। କହିଥିଲି ଯେ ମୁଁ ରଙ୍ଗ ପକେଇଛି ବୋଲି।
ହୁଁ ହୁଁ।
ମୁଁ ଏମିତି ଯାଇକି ରଙ୍ଗ ପକେଇ ଦେଇକି ପଳେଇ ଆସିବି।
ଶୁଖିଲା ଲଙ୍କା ଟା ପ ଶୁଖିଲା ସରି ଲ-ଲଙ୍କା କହିଲି।
ବଢିଆ।
ସେଇଟା ପକେଇ ଦିଅନ୍ତି ତାପରେ ଯେତେବେଳେ ଗାଧେଇବାକୁ ଯାଆନ୍ତି
ସେ ଯେତେ ମୁଣ୍ଡ ଧୋଉଥିବ ସେତେ ରଙ୍ଗ ବାହାରୁଥିବ।
ହୁଁ ହୁଁ।
ମୁଁ ଏ ମାନେ ସେତେବେଳେ ବହୁତ ଭଲ ଲାଗେ।
ସେତେବେଳେ ପୁରା ଅଲଗା ଥିଲା ଏବେକା ଜେନେରେସନ ସେ ଜେନେରେସନ ବହୁତ ଫରକ। ଆକାଶ ପାତାଳ ଫରକ।
ଆମ ଏପଟେ ନା ଏବେ ମାଟିରେ ହୋଲି ଖେଳୁଛନ୍ତି।
ଯଉ କୋଉଠି ଟିକେ କାଦୁଅ ଫାଦୁଅ ହେଇଥିବ ଯାଇକି ସେଠି ଗଡିବେ ଏଇୟା ତ୍?
ନାଇଁ ସେଇଟା ନୁହଁ ମାନେ ସେ ନେଇକିନି ଆସିବେ। ଯାଇକିନା ଭଲ ଭଲ ମାନେ ଭଲ ମାଟି ନେଇକି ଆସିବେ ଯାଇକି ଆମ ଏପଟେ ବହୁତ ବିଲ ନା। ତାପରେ ଯିବେ ବିଲ ମାଟି ନେଇକି ଆସିବେ ଆସିକିନା ଆ ସେଇଥିରେ ହୋଲି ଖେଳିବେ।
ଅ ହ ଏମିତି ବି ଅଛି ନା ତମ ଆଡେ ନା କଣ? ନିୟମ
କଣ କହିଲ? ନା ନା। ନିୟମ ସେମିତି କିଛି ନାହିଁ କିନ୍ତୁ ମୁଁ କହିଲି ନିୟମ ସେମିତି କିଛି ନାହିଁ କିନ୍ତୁ ଯେ ଏବେ କହୁଛନ୍ତି ନା ରାସାୟନିକ ରଙ୍ଗରେ ହୋଲି ଖେଳନି ଯେବେଠାରୁ କହିଲେଣି ତ ସେବେଠାରୁ ଆମ ଏପଟେ ମାଟିରେ ହିଁ ଖେଳୁଛନ୍ତି।
ହୁଁ ହୁଁ।
ବୋଧେ ଦୁଇ ହଜ ଦୁଇ ହଜାର ଦଶ କି ବାର ବେଳକୁ ନା ଦୁଇ ହଜାର ବାର ନାଇଁ ଅଠର କି ଉଣେଇଶି ହଁ ଅଠର କି ଉଣେଇଶି ବେଳକୁ ଯେତେବେଳେ ସେବେଠାରୁ ଆମ ଗାଁରେ ମାଟିରେ ହିଁ ଖେଳୁଛନ୍ତି।
ମାନେ ଟୋଟାଲି ଅଲଗା କଲର ଟୋଟାଲି ଲଗାନ୍ତିନି।
ନାଇଁ ଅଲଗା କଲର କିଛି ନାହିଁ ସେ ମାଟି ନେଇ ଆସିବେ ସେ ପାଣି କରିଦେବେ ପାଣି କରିକି ସେ ତାଙ୍କର ଖେଳୁଥିବେ। ଆମ ଏପଟେ ବିଲ ମାଟି ଗୁଡା ନା ସବୁ ବିଲ ମାଟି ଗୁଡା ନା ବହୁତ ଭଲ
ଏଯଉ ନାଲି ନାଲି ଜଉ ମାଟି ତ?
ନାଁ ନାଁ ଆମର ତ ପୁରା ମାଟିଆ ଯଉ ଉର୍ବର ମାଟି ଟା ନଥାଏ ଯଉଥିରେ ସ ଯେକୌଣସି ଫସଲ ଲଗେଇବ ହବ ସେଇଟା
ହୁଁ ହୁଁ।
ସେଇ ମାଟିଟା ବହୁତ ମାନେ ନରମ ବି ଥାଏ। ସେଇଥିପାଇଁ ବହୁତ ଭଲ ଲାଗେ ସେଥିରେ ଖେଳିବାକୁ ହୋଲି। ତମେ ହୋଲି ଖେଳ କି ନାଇଁ?
ହଁ ମୁଁ ଖେଳେ ଆଗୁରୁ ମାନେ ହୋଲି ଖେଳିବାର ଦି ତିନି ପର୍ଯ୍ୟନ୍ତ କଲର ଟା ଛାଡି ନଥିବ ମୋର।
ହୋଲିରେ ଗୋଟେ କଣ କହିଲ? ଆ ପଣା ହୁଏ। ହୋଲି ଖେଳ ସଇଲା ପରେ ନା ଖେଳିଲା ବେଳେ ଗୋଟେ ପଣା ହୁଏ ଭଲ ଲାଗେ ତମକୁ ସେ ପଣା ଟା?
ହଁଜେ କିନ୍ତୁ ମୁଁ ପିଏନି ଭାଙ୍ଗ ଫାଙ୍ଗ ଟିକେ ମିଶେଇ ଦେଇଥାନ୍ତ ତ ମୁଁ ସେଥିପାଇଁ ପିଏନି। ନହେଲେ ଖାଲି ଦେଇଥିଲେ ମୁ ପିଇଦିଏ। ହଁ ସେ ଭାଙ୍ଗଡା ହେଲେ ମାନେ ନିଶାରେ ହସିବୁ କୁଆଡେ ପଳେଇବୁ ତା ଠିକ ନା ମୁଁ ଭାଙ୍ଗ ପଡିଥିଲେ ପିଏନି। ମୁଁ କେବେ ପିଇନି ଭାନ
ପଣାରେ ପଣାରେ ସବୁ କଣ କଣ ମିଶିକି ହୁଏ?
ପଣାରେ ହଉଛି ମାନେ ଯଦି ସାଧା କରନ୍ତି ବେଲ ବେଲ କିଏ ପକାନ୍ତି କି ପକାନ୍ତିନି କିନ୍ତୁ ବେଲଟା ହଉଛି ପଣାଟାର ଫାଷ୍ଟ ରିଜନ ହୋଉଛି ବେଲ। ବେଲଟାରୁ ହଁ ପଣା ଟା କହିବାକୁ ଗଲେ ଷ୍ଟାର୍ଟ ସେଇଟା ନଥିଲେ ପଣାରେ ଲାଭ ନାହିଁ କିଛି। ବେଲୋ ତାପରେ ହଉଛି କି ନଡିଆ ବି ଆଉ ଯେତିକି ଫ୍ରୁଟ୍ସ ସବୁ ଥାଏ। ହଁ ବାନନା ହଁ ବିଭିନ୍ନ ପ୍ରକାର।
ହଁ କଦଳୀ ସେଉ ଅଙ୍ଗୁର ଏଗୁଡ଼ା ପଡ଼ି ହୁଏ ତ।
ହଁ ହଁ। ସବୁ ପଡେ ତାପରେ ଚିନି ବି ପକାନ୍ତି। ପ୍ରିତିକି କି ପୁରା ପଣା କରିଦିଅନ୍ତି ଆଉ। ମାନେ ବଢିଆ ଲାଗେ ଆଉ ଗୋଟେ ପଣା କରନ୍ତି ଯୋଉ ପୋଦିନା ପତ୍ରରେ ସେଟା ଟିକେ ଯୋଉ ରାଗ ଭଳିଆ ଯଉ ପଣାଟା କରନ୍ତି।
ହଁ ହଁ। ଏଇ ହୋଲି ଟାଇମରେ ଗୋଟେ କରଞ୍ଜି ପିଠା କରନ୍ତି।
କରଞ୍ଜି
ହୋଲି ହୋଲି ସମୟରେ ବୋଧେ କରନ୍ତି କରଞ୍ଜି ପିଠା।
ନା ମୁଁ କାଇଁ ସେଇ ପିଠା ଟା ଜାଣିନି ଖାଇନି ତ କେବେ ବି।
ମୁଁ ଶୁଣିଛି କରନ୍ତି ବୋଲିକି ଆ
ହୁଁ ହେଇଥିବ ହେଇଥିବ ତମ ଆଡେ ଆମ ଆଡେ ବୋଧେ ଏଇଟା କାଇଁ ନାହିଁ ସେମିତି।
ଏଇଟା ନାହିଁ ଅଲଗା ଜାଗାରେ କରନ୍ତି ମାନେ ମୁଁ ବାସ ଶୁଣିଥିଲି କି ଆମର କରଞ୍ଜି ପିଠା ହୁଏ।
ଥିବ ମାନେ ସବୁଆଡେ ସମାନ ନିୟମ ନଥାଏ ନା କା ଆଡେ ଥାଏ ଅଲଗା ଅଲଗା ଆଉ। ଆମଆଡ଼େ କାଇଁ ନାହିଁ ଏଇଟା ପିଠାଟା କୋଉ ଭଳିଆ କହିଲ?
ସେ ବହୁତ୍ ଲମ୍ବା ମାନେ ଏଣ୍ଡୁରି ଟାଇପ ର କିନ୍ତୁ ସାଇଡ ଗୁଡା ସବୁ ମୋଡା ହେଇଥିବ। ତା ଧାର ଗୁଡା ସବୁ ମୋଡା ମୋଡା ହେଇଥିବ।
ମୁଁ କେବେ ଖାଇନି ଏସବୁ ପୁର ଦିଅ ହେଇଥାଏ ନା।
ହଁ ହଁ ପୁର ଦିଆ ଟା ନା। ପୁର ଦିଆ ହେଇକି ହେଇଥିବ।
ତମେ ଡ୍ରେସ କଲନି ନା ରଜ ପାଇଁ?
ହଁ ରଜ ପାଇଁ ତ ମୁଁ ଡ୍ରେସ କରେଇ ସାରିଲିଣିି ତମେ କରିଛ କି ନାଇଁ?
ହଁ ମୁଁ ବି କରିସାରଲିନି, କୁଆଡେ ଯିବାର ଅଛି ପ୍ଲାନିଂ?
ଭାବି ତି ସେମିତି କିଛି। କିନ୍ତୁ ମୋ ସାଙ୍ଗମାନେ କହୁଛନ୍ତି କି ଯିବା ଭୁଲିବାକୁ ଯିବା କିନ୍ତୁ କୋଉଠିକି ଯିବା ସେ ବିଷୟରେ କିଛି ଚିନ୍ତାଧାରା ନାହିଁ, କିନ୍ତୁ ଭାବିଛୁ କି ଯିବୁ ବୋଲିକିନା।
ହଁ। ମୋର ବି ସେମିତି କିଛି ନାହିଁ ପ୍ଲାନିଂ ହେଲେ ଯଦି ସାଙ୍ଗେ ସାଙ୍ଗେ କହିବେ କିଛିଗୋଟେ ପ୍ଲାନି ହବ ଖାଲି ଟିକେ ବୁଲିବାକୁ ପଳେଇବା ଆଉ କିନ୍ତୁ ସେମତି ଆଗରୁ କିଛି ପ୍ଲା
ରଜରେ କିଛି ସେମିତି ଝିଅ ପିଲାଙ୍କର ମନକୁ ଆସେନି ସେ ଦୋଳି ଖେଳୁଥିବେ ଖେଲୁଥିବେ ଚାଲ ଚାଲସେ ସେଠିକ୍ ଯିବା ତାଙ୍କର ହଟାତ୍ କିିନି ଆସେ।
ହବନା ଝିଅ ମାନେ ଖୁସି ଆଗରୁ ରଜ ଟା ବହୁତ ଖୁସି ଲାଗେ ଏବେ ମାନେ କଣ କହିଲ ଇଆଡେ ସିଆଡେ କାମ ଫାମ କଲା ବେଳ ଠାରୁ ଟାଇମ ହି ହଉନି ଆଗରୁ ମାନେ ରଜ ଥିବ ମାସେ ଆଗରୁ ବହୁତ ଖୁସି ଆଁ ଆରଥର ରଜ ରଜ ଡ୍ରେସ ଫେସ କିଣି ପୁରା
ମୁଁ ରଜରେ ଏଇୟା କରିବି ସେଇୟା କରିବି ପୂର୍ବ ଦିନ ରାତିରେ ନା ନିଦ ନଥାଏ ରଜ ପାଇଁ।
ହୁଁ ଖାସ କରି ଡ୍ରେସ୍ ଆଣି
ସେ ଟ୍ରସ୍ ମାନେ ସେ ଟ୍ରେସ୍କୁ ଦେଖି ଦେଲା ପରେ ତ ମୁଁ ଖାଲି ଅପେକ୍ଷା କରିଥିଲି କିନ୍ତୁ ସଖାଳେ ରାତିରେ ନିଦ ହୁଏନି, କିନ୍ତୁ ସକାଳ ହବ ମୁଁ ଡ୍ରେସ ପିନ୍ଧିବି ସେ ନୂଆ ଡ୍ରେସ ପିନ୍ଧିବି ଟିକେ ବୁଲି ଆସିବି ସମସ୍ତେ ସ୍ତଙ୍କୁ ଦେଖେଇବି ବି ଦେଖ ମୁଁ କେତେ ସୁନ୍ଦର ଡ୍ରେସ୍ ଆଣିଛି ହି
ହଉ ହୁଁ ହଉ ତମେ ଯାଓ କଣ କରିବ ମୁଁ ଟିକେ ଯାଉଛି କାମ କରିଦିଏ କଲ କରିବ ଘରକୁ ଗଲେ ତମେ